ହଁ ମୁଁ କହିଲି ତୁ ସେଇାରା ଯୋଉରା ଅଛି ତମର ଯୋଉରା ସବୁ ମାନେ ଇଏ ହଉଛି ନୂଆ ନୂଆ ଯୋଉ ଡ୍ରେସ ଡିଜାଇନ ଫିଜାଇନ ହେଲା, ତାକୁ କଣ କରିବୁ ନା ଭଲ ସେ ଫଟ ଉଠେଇବୁ। କଣ୍ଟାକ୍ ତାର ପ୍ରାଇସ୍ ଟା ବି ନା ସେଇ ହିସାବରେ ସେ ଇନଷ୍ଟାରେ ପକଉନୁ? ଇନଷ୍ଟାରେ ନହେଲେ ଖାଲି ଷ୍ଟୋରି ପକା, ଷ୍ଟୋରି ପକେଇଲେ ବା ତତେ କିଏ ସେମାନେ ଲୋ ଆପେ ଆପେ ତତେ କଲ୍ କର
ଓ ହଉ ସେ କାଲି ଆସି
ଆଁ।
ନାଇଁ ଆଡେ ଗୋଟେ ପିଲାଟେ, ମୋ ଟିଉସନ ପିଲାଟେ ଆସିିକି କହୁଛି ଜ୍ଞାନ ଆଉ ମୋ ସାଙ୍ଗ ହଉନେଇ। ସେ ଆଉ ଜଣଙ୍କ ସାଙ୍ଗ ହଉଛି ମ ମତେ ଖେଳଉନି ସାଙ୍ଗରେ। ମୁଁ କହିଲି ହଉ ସେ କାଲି ଆସୁ ତା ଖବର ବୁଝିବା।
ଅ ହ ଟିଉସନ।
ହଁ
ଟଉସନ କରୁଛୁ କେତେ ଟଙ୍କା ଦେଉଛନ୍ତି।
ଜଣକା ଶହେ।
ଜଣକା ଶହେ ଟଙ୍କା ଦଉଛନ୍ତି।
ଜମା ଶହେ ଟଙ୍କା ଆମ ଆଡେ ବ ମାନେ ବେଶୀ ଦଉନାହାନ୍ତି। ଆମର ଦଶମ ଶ୍ରେଣୀ ପିଲା ନବମ ଶ୍ରେଣୀ ପିଲା ତିନିଶହ ଟଙ୍କା ଜମା ମାସକୁ ଦଉଛନ୍ତି।
ଏ ହେ ବହୁତ କମ ଏତେ ପଇସା ହଉ ଏତେ କମ କର। ଗାଁ ରେ ପଢିବୁ ଗାଁ ରେ ଜମା ଦେବୁନି ଆଉ ଜଣ ଏଇ ଦେଖୁନୁ ସେଇ ଟିଉସନ ଯା। ଆଉ ଜଣ ଘରକୁ ଯାଇ ଘଣ୍ଟ ଖରାଦଉଛି ତିନିଜାର ଦି ହଜାର।
ଖାଲି ନିଜ ଖର୍ଚ୍ଚ ଉଠିବା କଥା ଆଉ।
ହୁଁ କିନ୍ତୁ ନିଚେ କି କଣ ଇଏ। କନ୍ପିଟିକ୍ସ।
ହଁ।
ସେଇ ଘରେ ଆମ ଯୋଜନ କରି ବଳିଆ।
ହଁ ଆଉ ତୁ ହେଲେ କଣ କରିବୁ ଟ୍ୟୁସନ କରିବୁ ନା କରିବୁନୁ
ନା କରୁନି କରୁନି ଦେଖ ଭାବିଛି କରିବୁ କରିମି ବୋଲି କଣଇ ସେଦ ଆମ କଲେ ଗୋଟିଏ ଗଲେ ମୋର କାପି ଦି ହଜାର ଟଙ୍କା ଆସିଛି ଦ ହଜାର ପଇ ଦେ ମୁଁ ଏଇ ଜଣ କହିଛି ଟିକେ ଗୁରୁଜଙ୍କୁ ଯ
ମୋର ହଜାରେ ଯଦି ହେଇଥିବ କେତେ କଷ୍ଟରେ
ହୁଁ
ଖାଲି ମୋ ମୋବାଇଲ ରିଚାର୍ଜ ଗାଡି ଖର୍ଚ୍ଚ ହଉଛି ସେଇଥିପାଇଁ କରୁଛି
ହଁ ନିର୍ଜ ଖର୍ଚ୍ଚ ଟା ପଡିବ ନିଜ ଏଇ ଯୋଉ ବର୍ଷା ଟା ପଡିବ ନିର୍ଜ ଖର୍ଚଟା
ହଁ ସେ ନିଜ ଖର୍ଚ ଉଠେଇବା ପାଇଁ ଖାଲି କରିବା କଥା ଆଉ
ଏଇ ବର୍ଷ ସରିଲା ପରେ ଆଉ କିଏ କରିବ ଆଉ କରିବିନି କୋଉଠି ଗୋଟେ ଦେଖିକି ରହିଯିବି
ରହି ଆମେ ଆଉ କଣ ବର୍ଷାୁ ସରିଲାବେଲେ କୋଟ ରଛି ନା ସେଇ ସେ ଦଶ ପନ୍ଦର ହଜାର କଣ କମ ହେଲାଣି ତ ନିଜ ପଇସା ପାଞ୍ଚ ହଜାର ଆ
ହଁ ହୁଁ
ଯିଏ ଦିଏ ଦଶ ହଜାର ବି ଭିତରେ ପାଞ୍ଚ ହଜାର ଁ ଏଟ କରବ ଦେଇ କ କର
ହୁଁ।
ହଁ କିଏ ଆଉ ବସିବ ଭାଇ ମତେ ବସିବା ପାଇଁ ଆଉା କରସ ମତେ ତ ଏଇଥି
ଯୋଉ ପୂଜାସ୍ମିନୀ ନ ନା ପୂଜାସ୍ମିନୀ
ହୁଁ ହୁଁ
ଉଁ ଆମ ଓଡିଆ ଅନର୍ସ ପିଲାଟା
ହଁ ସିଏ କଣ କରୁଚି ଏବେ?
ସିଏ ପା ଏବେ ଭୁବନେଶ୍ଵର ଅଛି ମେଡେ ପ୍ଲସ୍ ରେ ସେ ଷୋଳ ହଜାର ଟଙ୍କା ପାଉଚି ମାସକୁ।
କୁ ଷୋଳୋ ହଜାର
ହଁ ମାସକୁ ଷୋଳୋ ହଜାର ଦି ଦିଟା ବୋନସ୍ ଆଉ ହଉଚି ଯୋଉ ଇପିଏଫ୍ ଟା ଯୋଉ କଟେ ପି ଏ ଫ୍ ନା କଣ ହେଟା ସେଟା କଟୁଚି
ପି ଏଫ୍ ପଇସାଟା ଯୋଉ କଟେ।
ସେଇଟା ବି କଟୁଚି
ଭୁବନେଶ୍ଵର ରେ ସେ କୋଉଠି ଅଛି?
ସିଏ ଅଛି ଲିଙ୍ଗରାଜ ମନ୍ଦିର ପାଖରେ।
ଲିଙ୍ଗରାଜ ମନ୍ଦିରରେ କାମ କଣ ତାର?
ଲିଙ୍ଗରାଜ ମନ୍ଦିରରେ ନୁହେଁ ମନ୍ଦିର ପାଖରେ।
ହଁ ଅଛି ଯେ କିନ୍ତୁ ନା ସେ ଯୋଉ କାମ ଟା କଣ କରୁଚି?
ମେଡିସିନ୍ କମ୍ପାନୀରେ ନେ ମେଡିସିନ୍ ପ୍ୟାକିଂ ହେଲା କି ନହେନେ ଆସିବ ତାକୁ ଟିକେ ରଖ ରଖି କରିବ।
ସିଏ କେବେଠାରୁ ଗଲାଣି।
ସିଏ ପ୍ଲସ୍ ଥ୍ରୀ ପରେ ପଳେଇଲା।
ଆଉ ପଡ଼ କରିଚି
ନା
ହାଲୋ। ଯାହା ହଉ ତ ପଇସା ଇନକମ୍ କଲାଣି ସେଇଟା ବଡ କଥା ନୁହେ।
ତାଙ୍କର ଘର ଅସୁବିଧା ନା ସେ ତିନିଟା ଝିଅ ତାଙ୍କର ଇଏ ହେଲା ବଡ ଝିଅ ତାଙ୍କ ସାନ ଝିଅ ସାଇନ୍ସ ପଢୁଚି ତା ତଳଟା ଯିଏ। ତା ତଳ ଟା ଏବେ ପଢିବ ତ ସେଇଥିପାଇଁ ସିଏ
ଆଉ ତୁ ତାକୁ କହିଲୁନି ସେଇଠି ତୋର ତୋ ପାଇଁ
ଆରେ ମୋ ସିଏ କଣ ମନା କରୁମି ସିଏ ମନା କରୁନି ସିଏ କହୁଚି ତୁ ଯେତେବେଳେ ଆସ କହିବୁ ମୁଁ ରଖେଇଦେମି। ମ ମୁଁ ବା ପାଠ ପଢୁଚି ପିଜି କରୁଚି ଆଉ ଯିବି କେତେବେଳେ।
କରୁ ସରିଯାଉ ନହେନେ ସବିତା ପାଇଁ ଦେଖୁନୁ।
ମୁଁ ତ କହୁଚି ମୁଁ ତ ସବିତାକୁ କହିଲି ମୁଁ କହିଲି ଯିବୁ ଯଦି କହ ମୁଁ ମୁଁ ସାଙ୍ଗେ ସାଙ୍ଗେ ବୁଝିବି ସିଏ
ହଁ ମାସେ ନହେଲେ ଯାଆ ତୋର ଯଦି ଭଲହବ ଖରାପ ଭଲ ଲାଗିଲେ ରହିବୁ ନହେଲେ ନାଇଁ ପଳେଆଇବୁ ନାଇଁ କି।
ସେ ହଉଚି ଯୋଉ ମୁଁ ଏବେ କହିଲା କଲା ମୋର ଏଇଟା ମୁଁ ଏବେ କମ୍ପ୍ୟୁଟର ଆଡମିସନ୍ କରିଚି ଛାଡ଼ିକି ଯିବି ନା। ନା ତିନି ମାସ ପରେ ଦେଖିବା ମୁଁ କହିଲେ ହଉ ଠିକ୍ ଅଛି ତୁ ଯଦି ରହିବୁ ତାହେଲେ ମତେ କହିବୁ ମୁଁ ବୁଝିଦେମି ସେଠି ତୋର କଥ ତା ତା କଣ୍ଟାକ୍ଟ ନମ୍ବର ଦେଇଦେବି ତୁ ତା ସହିତ କଥା ହେଇଯିବୁ ରହିବୁ। ହୁଁ ତାପରେ ତୁ ରହିଲା ପରେ ଆମର ସରିଲେ ଆମକୁ ଟିକେ ରଖିଦବୁ ଆଉ।
ହଁ ସେଇଆ ତ ଭଲ ହୁଅନ୍ତା ବି ଗୋଟେ ସାଙ୍ଗ ହେଇକି ରହନ୍ତେ ଗୋଟେ ଯାହା ଗୋଟେ
ଆଉ ଛୁଟି ନାହିଁ ସଣ୍ଡେକୁୁ ସଣ୍ଡେ ଖାଲି ଛୁଟି ଯାହା ଆଉ କିଛି ନାହିଁ।
ଓହେ ସଣ୍ଡେ କୁ ସଣ୍ଡେ ଛୁଟି ଆଉ ଛୁଟି ନାହିଁ ଅକେଜନ୍ ଫକେଯନ୍ ଛୁଟି ନାହିଁ?
କଣ?
ଆରେ ଏଇ ଯୋଉ ଅକେଜନ ହେଲା ମାନେ ଯୋଉ ପୂଜା ଫୂଜା ହେଲା ଛୁଟି ନାଇଁ।
ନା। ଗଣେଶ ପୂଜା ସରସ୍ଵତୀ ପୂଜା ଏଗୁଡାକରେ ଛୁଟି ନାହିଁ ବଡ ବଡ ପୂଜା ପର୍ବ ଧର ଦଶହରା। ଦଶରାରେ ଛୁଟି ଦେବେ।
ଏଇଆ ଖାଲି ରବିବାରିଆ ଛୁଟି ଆଉ।
ହଁ ଛବିଶ ଟା ଡି ମାନେ ହାଲକା କାମ କିନ୍ତୁ ଡ୍ୟୁଟି ଟା ଟିକେ ରହୁଛି ପୁରା ବେଶୀ ସମୟ ଆଉ। ପାଞ୍ଚଟା ଯାଏଁ ସକାଳ ସାତଟାରୁ ପାଞ୍ଚଟା ଯାଏଁ ଆଉ।
ଓ ସାତଟ ରୁ ପୁରା ପାଞ୍ଚଟା ନୁହେଁ।
ହଁ ସାତ ଟା ରୁ ପାଞ୍ଚ ହଁ କ୍ୟାଣ୍ଟିନ ଅଛି ନଅଟା ବେଳେ ଦେବେ ପୁଣି ଗାଧୁଆବେଳେ ଦେବେ।
ହ ନଅଟା ବେଳେ ଦେବେ।
ନଅଟା ବେଳେ ଉପମା କି ଇଟଲି ବରା ଚାହା ଜଳଖିଆ ଦେବେ। ତାପରେ ପୁଣି ଗୋଟେ ବେଳେ ତାଙ୍କର ଭାତ ଡାଲି ଯାହା ତାଙ୍କର ମେନ୍ୟରେ ଥିବ ଦେବେ।
ହୁଁ। ଖାଇବା ପିଇବା ଟା ସିଏ ଦଉଛନ୍ତି।
ହଁ ଆଉ ରାତି ଖାଇବା ଟା ନିଜେ କରିବ ଆଉ। ରୁମ ନିଜେ ନବ ନିଜେ ରୁମ ନବ ନିଜେ ଯିବା ଆସିବା କରିବ। ସେ ସବୁ ସୁବିଧା ସେମାନେ ଦେବେନି। ଖାଲି ଖାଇବା ଟା ଦେବେ ଦିଟା ଦିଟା ମିଲ୍।
ଯା ମାସେ ଯାଇକି ଆସ ମାସେ ବୁଲିକି ଆସିଲ ତ କେତେ ବଡ କଥା।
ସିଏ ଅଟୋମେଟିକ ମାନେ ପଇସାକୁ ଠିକ ଅଛି ପଇସାକୁ କାମକୁ ଠିକ ଅଛି।
ହ ପଇସା ତ ଭଲ ଦଉଛନ୍ତି ଏଇ ଷୋହଳ ହଜାର ହେଇଲାଣି କଣ କମ
ପଇସା ବି ବଢଉଛନ୍ତି ଦରମା ରହିଗଲା ପରେ ଛଅ ସାତ ମାସ ପରେ ଦରମା ବଢଉଛନ୍ତି।
ହୁଁ। ରହି ଜା କାଇ ଏମତି ଇଏ କରିବା ଅପେକ୍ଷା ରହିଛ ତାପରେ ପୁଣି ତ ସେଇ ଅଲଟା ତ ଦେ ଭଲ କାମ କର ତା ପାରେ ଆଉ ଭଲ ରହିଯିବ।
ହୁଁ। ଆଉ।
ହଁ ନ ଇଏ କଲେ ଆଉ ହବନା ସେଇଆକୁ ସବିତାକୁ କହ ସୁବିଧା କ ଟିକେ ସେ ମାସେ ଯାଉ ତ ମାସେ ଯା କଣ ଅସୁବିଧା
ସେ ଇଣ୍ଟର ଉଣ୍ଟର୍ଭ୍ୟୁ ସିଷ୍ଟମ ନା ଇଣ୍ଟରଭିଊ ଦବ।
ହଁ ଇଣ୍ଟରଭିଉ ଦିଅ ଆସୁବିଧା କଣ ଅଛି ହେଲେ ହବ ନହେଲେ ନାହିଁ ଦବାରେ କଣ ଅଛି। ସିଏ ପୁଣି ଦେଇକି ଗଲା ନା ନାଇଁ ଆଉ ତମେ କରିପାରିବନି।
ଖାଲି ଏରା ଏଇ କଥା ପଚାରିବେ ଆଉ ରହିପାରିବ କି ନାଇ ଏଇଠି ଆସି ପଚାରିବେ। ଆଉ କଣ ମେଡିସିନ ସବୁ ଦେବେ ଦେଖୋଳ ଦେବେ ତା ନା ପଢିବ।
ଏତିକି ତ ଇଣ୍ଟରଭିଉ ଆଉ।
ଖୋଳ ନୁହ ନଗଲେ ଆଉ
ତେଣୁ ତାର ବେଶୀ ଏଇଲା ଦରକାର ନା ମୋ ଠାରୁ ତାର ବେଶୀ ଦରକାର। ସେଥିପାଇଁ ମୁଁ ତ ତାକୁ ଆରମ୍ଭରୁ କହିଲି ସେ କ ସେ କିହିଲା ମୁଁ ଏଠି ଆଡ଼ମିସନ୍ କରୁଛି ଆଉ ମୋର ଗୋଟେ ସାର୍ଟିଫିକେଟ୍ ମିଳିସାରୁ ତାପରେ ଯାଇଁ ଯା।
ସେ ମତେ କହୁଛି ବୁଝୁ ମତେ କହୁଛି ବୁଝ୍ ବୁଝୁଚି କାମଟା ଯିବା ଦରକାର ନା ଆଉ।
କହିଲି ମାନେ ଗମତ ପ୍ଲସ ଥ୍ରୀ ପରେ ରହି ଯାଉଛୁ ଗଭର୍ଣମେଣ୍ଟ ର କେତେ ଗୁଡେ ବାହରୁଛି ତୁ ହେଲେ ଘରେ ପଢାପଢି କରି ନାଇ ଇଣ୍ଟଭିଉ ଦଉନୁ ଏକ୍ସାମ ଦଉନୁ ଏଟ୍ରାସ।
ପଢା ପଢି ସେ କରୁନାହିଁ ରାଜି ନୁହେଁ ବା ଟୋଟାଲ ସେ। ପଢା ପଢିି କଣ ତାର ପଢା ପଢି କଲେ ହେଇଯଆନ୍ତା କି ପଢାପଢି ଟାଇମ୍
ସେଟା ବି ସେ ରାଜି ହଉନି କହୁଛି ହେ କଟକ ଭୁବନେଶ୍ଵର ଯାଇକି ଏଣ୍ଟ୍ରାସ ଦେମି।
ସେଇବା ପଇସା ଖର୍ଚ୍ଚ ହବ ଯାହା ବି ହେଲେ।
ଆ ପଇସା ଖର୍ଚ୍ଚ ନ କଲେ କଣ ହବ ଏମିତି ଇଣ୍ଟରଭିଉ ଦବାକୁ ଗଲେ ପଇସା ଖର୍ଚ୍ଚ ହବନି କି।
ଆଉ ସେଇଆ ନୁହେଁ ହବନି କି ଯାହା ବି ହେଲେ ପାଂଶ।
ସେ ଯୋଉ।
ସେଇୟାକୁ କହୁଛି ଶହେ ଟଙ୍କା ବି ମୋ ପାଖରେ ନାହିଁ।
ଖିର ଆଉ ନାହିଁ। ହଁ ବା ସେ କହୁଥିଲା ତା ପାଖରେ ଟୋଟାଲ ପଇସା ନାହିଁ ସେଇଲ ଉଁ ହଇରାଣ ଅସୁବିଧା ହଉଛନ୍ତି ତାଙ୍କର। ଆଉ ହଉଛି କଣ ବ୍ୟାଙ୍କରେ ବନ୍ଧା ପକେଇବ ବୋଲି ସୁନା ଯାଇଥିଲା ରୋଡ।
ହଁ ତ ସବୁ ସୁନାଲୁ ବନ୍ଧା ପକାଇଛନ୍ତି ତାଙ୍କର। ଆଁ ସବୁ ଯାକ ପକେଇଛି ମୁଁ ତାକୁ ସେଇ ଖରାପ କହୁଛି। ମୁଁ ଯଉ କହୁଠିବି ଏଇ ଯୋଉୋ ରହିଯ ଏଇଆ ଶୁଣି ରହିଲି। ଦିଦି ଯଉ ତା ତାକୁ ବେଶୀ ଦରକାର କହି ଙ୍କ ସବିତ କହିବି ତ। ଦେଖିଲା ବେଳକୁ ସିଏ ତାର ଆଙ୍କୁ ନକହି ସିଏ ତା ସାଙ୍ଗ ଗୁରାଙ୍କୁ ମୋଟ ସାଙ୍ଗ ହେ ସେ ନେଇକ ରଖିଲେଣି। ଏମିତିଆ ପିଲା ମୁଁ କେତେ କରି କହିଲି ମୋ କଥା ଶୁଣିଲାନି। କଣ ସବିତା ଗୋଟେ କହିଥିଲା
ନା ନା ସୋନାଲି ସେ ଯୋଉ ଭଳିଆ ପିଲା ସେ ତା କାଟା ଗୋରିର ପିଲା ଦେଖିବ ନା ସେ ଆମକୁ କାହିଁ ଦେଖିବ। ଆମେ ରହିଲେ ଆମେ ତାଠୁ ବେଶୀ କାମ କରିଦେବୁ।
ସେଇଆବା ଦେଖ ସୋନାଲି ର ବେଶୀ ନଲେଜ ମାନେ ନାହିଁ। ତାର ପଢାପଢି କଣ ଅଛି ସେଇମତିି ପଢ ତାର ବ୍ୟକ୍ ଲାଗିଲା ପାଠ
ନାଇ ବ୍ୟାକ ନା ସିଏ ଯୋଉ ଲାଇନର ପିଲା ଆମେ କଣ ସେ ତା ଭଳିଆ ହେଇପାରିବୁ।
ତା କଥା କହନା ତାର ସେ ଯୋଉ ସେଠି ରହି ଗଲା ଦିନ ତାର ବେଶୀ ଭାଉ। ହେଲା ବେଶୀ ଭାଉ ସତରେ ବେଶୀ ଭାଉ ବଡିଯାଇଛି।
ତା କଥାବାର୍ତ୍ତା ଭଳିଆ ସେ। ହଁ ଯାହା ହେଲା ହେଲା ନହଲେ ଭା ଯାହା ଭାଗ୍ୟରେ
ସିଏ କଣ କଥାବାର୍ତ୍ତା କରିବ ଫୋ ପାଡିଲା ଭଳିଆ। ହେଲା ପୁଣି ଚିଲୋଉଛି ଲୋ ବଡ ପାଟି
ଆମକୁ କେଡେ ସୁନ୍ଦର କହିଲା କହିଲା ତମେ ଯା ମୁଁ ତମକୁ କହିବି ଫୋନ କରିବି ଦେଖିଲା ବେଳକୁ ଫୋନ ନା ଫୋନ କିଛି ନାହିଁ। ସେଠୁ ଆଉ ମୁଁ ମତେ ଯେତେବେଳେ ସବିତା କହିଲା। ମୁଁ ପ୍ରତିଭାକୁ ପଚାରିଲି ମତେ ପ୍ରତିଭା ଏଇ କଥା କହିଲା। ସ ବୁଲା ହେଇ
ଆମେ ତାହେଲେ ଆମକୁ ତାହେଲେ ମୁଁକହଲି ତାହେଲେ ଆମକୁ କାହିଁ କହୁଥିଲେ। ଆମେ ସେଦିନ ଗଲୁ। ଆମେ ସେ ନହେଲେ ସେଦିନ ଭୁବନେଶ୍ୱର ଯାଇଥାନ୍ତୁ।
ହୁଁ। ହଁ ତୁ କହନା ମୁଁ ତତେ କହିବିନି। କହିବିନି ମାନେ ଅସୁବିଧା ତାଙ୍କ ଦି ଜଣକର ମୁଁ ଛାଡିଦେବି ଆନ ତ ଦେକ୍ମୁଁ ଛାଡିଲି ମୋ ସୀଟ ଟା ଗୋଟେ ଆଉ ଗୋଟେ ପିଲା ଯିବ। ଦି ଜଣ ହେଲେ ନା ନାଇଁ? ତୁ କହିବୁ ମୋ ସାଙ୍ଗ ଗୁଡା ଏଇ ରହିବେ ବୋଲି, ସାଙ୍ଗ ଗୁଡା କହିଲେ ସେ ଆଉ ଇଣ୍ଟର ଭ୍ୟୁ ନେଲେନେବେ ନହଲେ ନାଇଁ, ଏଇ ଦେଖେ ପ୍ରିୟଙ୍କା ପି ହେଇ ସେ ପ୍ରିୟା କୁ ଆଣିକି ରଖିଲା ଇଣ୍ଟର ଭ୍ୟୂ କିଛି ଦେଲାକି କିଛି ନାଇଁ, କହିଲା ମୋ ସାଙ୍ଗଟା ତ ନେଇକି ଗଲା ରଖ ମୁଁ ସେମତି ତାକୁ ସେମତି ମୁଁ ତାକୁ ସେଇଆ କହିବି।
ହଁ ବା ସେ ପ୍ରିୟଙ୍କା ପ୍ରିୟଙ୍କା ସୋନିକା ଏବେ ଆଡମିସନ କରୁଛନ୍ତି ଅନୁଦୀପ ରେ।
ହଁ ସେଇଆ ସେଇଆ ଭାବେନି ହେଲା। ତୋର ପୁଣି ତୋର ପୁଣି କାମ ଆଗରୁ କରିଚୁ ଏକ୍ସପିରିନ୍ସ ଅଛି ତାର ପୁଣି କିଛି ନାହିଁ। ମୁ ତାକୁ କହିଲା ମୁଁ ବାର ବାର କହିଲି ସେ ମୋ କଥା କାହିଁକି ଯିଏ ନ ଶୁଣିବ ମୁଁ କାହିଁ ତାକୁ ଯିବି କହିବା ପାଇଁ କହିଲୁ।
ତାର ସେଠି ତାର ଇଏ ଦରକାର ତାର ତାର ସେ ସାଙ୍ଗ ବେ କିଛି ଭଲ ଆମେ ଖରାପ ଆମେ ଆଉ ସେ ଆମକୁ ନବନା।
ସେଇଟା ଆଉ ଶୁଣୁନୁ ଆଉ ତାକୁ କଣ ଆଉ ମାନେ ସେ କଣ ତା ବିନା କଣ ଅଚଳ ନା ତା ପାଇଁ ଆଉ।
ସେଇଆ ନା ନା ଆଉ ଗୋଟେ କଥା। ମାନେ ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ।
ହଁ ସେଇଟା ବି ଠିକ୍। ଦେଖେ ଏଇ ଛୋଟଟା ବୋଧେ ତୋ ପାଇଁ ନୁହେଁ, ତୋ ପାଇଁ କିଛି ବଡ଼ ରଖିଥିବେ। କି ଅଲଗା କିଛି ରଖିଛନ୍ତି ସେଇଆ ସେଇଥିପାଇଁ ତ ମୁଁ ଏ ଯାଏଁ ଦେଇନାହାନ୍ତି ନା ଆଉ, ବ୍ୟସ୍ତ ହଉନା ଟିକେ ଧୈର୍ଯ୍ୟ ଧରେ। ଚେଷ୍ଟାକର ସବୁଆଡୁ ଚେଷ୍ଟାକର ଏଇଠି ଯେତେବେଳେ ତମର ବାଜିଛୁ ଲକ୍ ତମସାଥ ଦବ।
ହୁଁ, ଗୋଟେ ଅପରଚୁନିଟି ଗଲେ ଆଉ ଗୋଟେ ଅ